ହଁ ଭାଇ।
କଣ କଣ କରୁଚ?
ଏଇତ ଆଉ ଖାଇ ସାରିଲି ଜଷ୍ଟ ଏବେ। ତମେ ଖାଇଲଣି ନା ନାଇଁ?
ନାଇଁ ଖାଇବା ଆଉ।
ଖାଇବ କେତେବେଳେ?
ଆଉ ଟିକେ ଗଲେ ଖାଇଥେଲି ତ। ବା ଖାଇଥିଲୁ ସକାଳେ।
ହଁ ହଁ।
ସେତେବେଳେ ନେଟୱାର୍କ ଠିକ ସେ ପାଉନଥିଲା ନା।
ସେଇଥି ପାଇଁ ବୋଧେ
ହୁଁ। ସେୟା ହେଇଥିବ।
ଏଇତତ ପୁରା ସ୍ଲୋ ହୋଉଚି ଆଉ କଣ କରିବ?
ହୁଁ।
ଆଉ କୋଉଠି ବୁଲାବୁଲି ଯିବାର ପ୍ଲାନ୍ କରିଛ?
କେଉଁଠି?
ଏଇ ଭିତରେ ଆଗକୁ
ସୁଇଜରଲ୍ୟାଣ୍ଡ।
ଯାହା ହଉ ଯାଇ କେବେ ଯାଅ କେବେ ଯାଆ ତାହେଲେ?
ଆଉ ଦଶ ବର୍ଷ ଗଲେ ଆଉ।
ଭାଇ ଭଲ ଡିସିସନ୍ ଏବେଠୁ ପ୍ଲାନ୍ କରିକି ରଖିଥିବାଟା ଭଲ।
ସୁଇଜରଲ୍ୟାଣ୍ଡ ଆଉ ଥାଇଲ୍ୟାଣ୍ଡ।
ହଁ ବା ସେଇଟା ବା ଯିବା ଟିକେ ମସାଜ ଫସାଜ କରିକି ଆସିବା। ଆଉ ଦଶ ବର୍ଷ ବହୁତ ଜଲଦି ନା ନାଇଁ ଆଉ ଟିକେ କମେଇ ଦିଅ।
ରସିଆ ଯିବା ରସିଆ।
ସେଇଆ କର ରସିଆ ଫସିଆ କୋଉଆଡେ ଗୋଟେ ଯାଅ। ନାଇଁ ଥାଇଲାଣ୍ଡରେ ଭଲ ମିଳିବ ମସାଜ।
ହଁ। ତମେ ଯାଇଛ ବୋଧେ ଆଉ।
ନାଇଁ ଯାଇନି ଯି ଯିବାର ପ୍ଲାନ୍ ମୁଁ ବି ରଖିଛି।
ଯାଇକି ମସାଜ ଖାଇକି ଆ ଯଦି ହେଉ ସେଇଥିପାଇଁ କହୁଛ ଆଉ ଭଲ ମିଳିବ।
ନାଇଁ ନାଇଁ ଯିବାର ପ୍ଲାନ୍ ଅଛି ନା ସେଥିଲାଗି ରିସର୍ଜ କରାହଉଛି ଆଉ।
ତୁ ଘରେ କହୁଛି ଯାହା ଚିନ୍ହା ଥିବ ଦରକା ଯିବା ଯିବାକୁ ହେଲେ ଚିହ୍ନା ହେବା ଦରକାର। ମାନେ ଆଗରୁ ଟିକେ ଯାଇଥିବ ଆଉ ଏକୁଟିଆ ଯାଇ ହେବ କି?
ନା ନା ଏକୁଟିଆ ଆଉ କଣ?
ଭଲ ନୂଆ ଝିଅ
ହା
ହ
ହଁ ତମେ ଯାଅ ଆଉ ବୁଲି ବାଲି ଆସ, ତମେ ତମେ ଯାଇକି ଆସିଲେ ତମକୁ ସାଙ୍ଗ ନେଇକି ଯିମୁଁ ଆଉ ଏକ୍ସପିରିଏନ୍ସ
ଗୋଆ ରେ ମୋ ମାମୁଁ ଅଛନ୍ତି।
ହ ହ।
ଶୁ ଆଉ କଲେଜ ଯାଉନ?
ନା ଏବେ ଆଡମିସନ ଅଛି ଦେଖିବା ଆଡମି କରିବି ପ୍ଲସଥ୍ରୀ ଟା ହୁଁ।
ସନ୍ତଷ୍ ନ ସ
ା ଦେଖିବା ଯାଇନି ମୋର ଅ ପଚିଶରେ ଭାବୁଛି ସାଲିଡ଼ ଅଫ କରିଦେବି ସେଂକେଡ଼ କରିଦେବୀ। ସେଇ ନେଇ ପାରନ୍ତି ଆଠ ନଅ ଭିତରେ ଯଦି ଆଖ ପାଖରେ ହୁଏ ନହେଲେ ମୋର ଆସିଛି ଅଠ ନ ମସ
ସେଇଟା
ହଁ ଢେଙ୍କାନାଳ ଢେଙ୍କାନାମର ଅଟନମସ ଆ ବୋଧେ ତିନି ହଜାର ପାଞ୍ଚଶହ ପଚାଶ ନା କେତେ ଅଛି। ଏଡ଼ମିଶନ୍
ମାତ
ତମେ ଆଜି କଣ କରୁଛ?
ମୋ ଦୂଦାସ
କୋଉ ଇୟର ହେଲାଣି ସେକେଣ୍ଡ ଇୟାର ନା ଥାର୍ଡ ଇୟର।
ୟ ଚାିଶ ସେକଣ୍ଡୟର ଆଉ।
ହ ହୁଁ ହଁ ହଁ।
ହେଁ ଯା ମ
ଖ କୋଉଠି କରୁଛ?
ଆ ତ୍ତେ ଛେ଼
ଆଉ କଣ ଘରେ ଗଲାନ୍ତି କି?
ହ
ଆଁ ଗା ଘରେ କଣ ନ୍ତୀ
ହେ ଆଲୋ ହଁ ହ୍ୟାଲୋ
ହୁଁ
ହ
ପାଣି ହୁଁ ହୁଁ ତମ ଘର ପାଖ ଖ ଫେମସ୍ ଗୋଟେ ଜାଗା କଣ ଅଛି ବୁଲି ବାକୁ ଯିବା।
ପ ପ୍ଲେଶି ବା
କପିଳାଶ୍ ଯାଇଛି। କପିଳାସ ତ ଯାଇଛି ମୁଁ ଆଉ କପିଳାସ ଯାଇନି କି ଦୁରା ମୁଁ ଜାଣିନଥିବି ତମ ମାନେ ଆଖପଖ ଏରିଆରେ ଫେମସ ଥିବ ଟିକେ। ହୁଁ ଖାଲି ସେଇଟା ହିଁ ଅଛି ଉଁ ଦେଖା ଯାଉ ଆ ଭାଇ କଣ କରୁଛ ଏବେ ର ରୁଟି ନ୍
ଖାଇବୁ ପିଇବୁ ଶୋଇବୁ ଉଠିବୁ ଖାଇବୁ ଶୋଇବୁ
। ଖାଲି ଖାଇବା ପିିଇବା ସୁଇବା ଖାଇବା ପିଇବା ପୁଣି ସୁଇବା।
ହଁ ବାର୍ ଏତେ
ସେଇ ତ ଚାଲିଛି ଜୀବନ ଆଉ ଖାଲି ତ ଖିଆ ପିଆ ଆଉ ଶୁଅ ଖାଅ ପିଅ ପୁଣି ଶୁଅ ଆଉ କିଛି ନାହିଁ।
ଏଇ ସାଇଡ୍ ଓଡ଼ିଆ ପ୍ଲାଷ୍ଟିକ୍ ପ୍ଲାସିଂ
କ୍ଲାସ୍ ଯାଉନ କି ଖାଲି ଖାଇକି ସୋଉଛ? କ୍ଲାସ୍ ଯିବା କଥା ନା ଆଉ। ହୁଁ
ତା ସପ ଦକାନ ଦି
। କଣ ଗୀତ ଶୁଣୁଛ?